ହ୍ୟାଲୋ।
ହ୍ୟାଲୋ।
ହଁ କଣ କରୁଚ?
ଏଇ ଦୋକାନ ରେ ବସିଥିଲି।
ତମର ଦୋକାନ ଅଛି କି?
ହଁ ଏବେ ପା ଗୋଟେ ନୂଆ ଦୋକାନ ଖୋଲିଚୁ।
କଣ କେତେ ଇନଭେଷ୍ଟ କଲ?
ଇଭେଷ୍ଟ କଣ ଏବେ ଏଇ ଦି ଲକ୍ଷ ଦେଇକି ଖୋଲିଛୁ ଦୋକାନ ଟା ଆଉ
ଓ ହୋ ଛକରେ?
ହଁ ମାର୍କେଟ ଉପରେ ପା
ହଁ ଭଲ ଦୋକାନ କଣ ଦୋକାନ କରିଚ?
ଏ ସବୁ ଡାଲି ଚାଉଳ ଏଇରା ସବୁ ବିକ୍ରି କରୁଚୁ ଆଉ।
ସବୁ ଭେରାଇଟି ରଖୁଚ ଟୋଟାଲ ଭେରାଇ ଷ୍ଟୋ ଗୋଟେ ଆଉ
ହଁ ଭେରାଇ ଷ୍ଟୋର ହେଇଛି।
ଦୋକାନ ଭଲ ଚାଲୁଚି ମୁଁ ଏଠି ବଇଛି।
ଉଁ ହୁଁ ଆମେ ତ ଏବେ ଏଇ ଚାରି ପାଞ୍ଚ ଦିନ ହେଲା ଦୋକାନ ଟା ଦେଇଛି ଆଉ କଣ ଏବେ ଜଣା ପଡିବ କି ଭଲ ଚାଲିଛି କି ନାହିଁ। ଦେଖାଯାଉ ମାସେ ଖଣ୍ଡେ ହେଲେ ଜଣା ପଡିବ ଆଉ
ମାଇଣ୍ଡିରେ କେିତି ସେଟ୍ ହେଲା ଗୋଟେ ଦୋକାନବା ପାଇଁ
କଣ କରିବି କଣ କରିବି ଭାବିଲି ତାପରେ ଭାବିଲି ନାଇଁ ଦୋକାନ ଟା ଦେଲେ ହିଁ ସବୁଠୁ ଭଲ ଚାଲିବ। ଆଗରୁ ଗୋଟେ ଦୋକାନ ଥିଲା ଆମର ଦୋକାନରେ ତ ବିକିଦେଲେ ଏବେ ପୁଣି ମନକୁ ଆସିଲା ସେଟା ଭଲ ଚାଲୁଥିଲା। ଏବେ ପୁଣି ମନକୁ ଆସିଲା ନାଇଁ ଦୋକାନ ଟା ହିଁ ଦେଲେ ଭଲ ହବ। ଆଉ ଭାବୁଥିଲି କୁକୁଡା ବିଜନେସ କରିଥାନ୍ତି ଯେ ଆଜ କାଲି ଯୋଉ ହଉଛି ରୋଗ ହେଲାଣି। ସେଥିପାଇଁ ଆଉ କଲିନି ଏ ଦୋକ ହଁ ହଁ
ତାର ଏଇ ଦୋକାନ ଟା ଦେଇଦେ ଆଉ
ହଁ ସେ ପଇସା ଇନଭେଷ୍ଟ କରିଥିଲି କୁକୁଡ଼ା ଫାର୍ମ ଦବା ପାଇଁ ଯେ ଏ ଦୋକାନ ଟା ଦେଇଦେଲି ଆଉ
ଭଲ କଲ ଦୋକାନରେ ସବୁ ଆଇଟମ୍ ରଖିଥିବ ଆଉ
ହଁ ହଁ ସବୁ ଆଣିକି ରଖା ହେଇଛି ବଡ ଦୋକାନ ହେଇଛି ଆଉ
ଆ ଥଣ୍ଡା ଫଥଣ୍ଡା ଆଇଟମ୍ କୋଲ୍ଡ୍ରିଙ୍କକ୍ସ୍
ହଁ ଥଣ୍ଡା ଆଇସ୍କ୍ରିମ୍ ଚକୋଲେଟ ସବୁ ପ୍ରକାରର ଭେରାଇଟି ମିଳୁଛି।
ଭଲ
ପନିର ଛତୁ ତମେ ଯାହା ଚାହିଁବ ସେଇୟା ମିଳୁଛି ଆଉ
ସବୁ ଆଇଟମ ରଖା ହେଇଯଛି ମାନେ ଯାହା ଖୋଜିଲା ମିଳିବ।
ହ ହ
ଭଲ ଦୋକାନ ଟାଇୁଣି କେତେଟାରେ କେତେଟା ଖୋଲୁଛ।
ସକାଳ ଛଅଟ ରୁ ଦଶଟା ପୁଣି ଖରାବେେଳେ ବାରଟାରୁ ଦିଟା ପର୍ଯ୍ୟନ୍ତ ତାପରେ ଆସିକି ଟିକେ ରେଷ୍ଟ କରାାଉଉଛି ପୁଣି ଚାରିଟାରୁ ରାତି ନଅଟା ଆ
ଦୋକାନ ଟିକେ ପରିଶ୍ରମ ହଉଛ।
ପରିଶ୍ରମ ତ ହଉଛି ଆଉ ପଇସା ସାରିଛୁ ଆଉ ପରିଶ୍ରମ ନ କଲେ ହବ କି
ପୁଣି ଦୋକାନ ଯାହା ଜିନିଷ ସରିଲା ଯିବ ଆଣିବ ମାର୍କେଟରେ ଆଜି ଏ ଜିନିଷ ଟା ନାାଇଁ କାଲି ଏ ଜିନିଷଟା ନାହିଁ ବାକି
ବାକି ହଁ ଲ ନାଇଁ ବାକି କିଛି ଲୋକ ନଉଛନ୍ତି। ସବୁ ଲୋକ ଆଉ ନଗଦରେ ରହିପାରିବେ କି
ବାକି ନଗଦ ଦେଇକି ଚାଲିଛ ଆଉ
ହଁ
ଦୋକାନ ତ ଗାଁରେ ସବୁ ବୁଡେଇ ଦଉଛନ୍ତି ବାକି ଫକି ନେଇକି ଆଉ
ହଁ
ଦୋକାନ ଆଗରେ ଗୋଟେ ଲେଖିଦିଅ ଆଜି ନଗ ତ କାଲି ବାକି
ନାଇଁ ଦେଖିଲେ କଣ ହବ ଲୋକ ଯୋଉମାନେ ଟିକେ ଗରିବ ଅଛନ୍ତି ସେମାନେ ଆଉ କଣ ପଇସା ଦେଇକି ନେଇପାରିବେ କେତେ
ଆଜ କାଲି କିଏ କହିବ ତ ସରକାର ତ ଦେଲା ଚାଉଳ ସମ୍ଧ କି ଦଶ କେଜି ନାଖେ ଆଉ ଗରିବ କୁଣ
ଗରିବ ଯେତେ ଯାହାରେ ଲୋକ ଦଶ ନେଲେ ଦଶ ଟଙ୍କାରେ ସଉଦ ନେଲେ ପାଞ୍ଚ ଟଙ୍କା ବାକି କରିବ ପାଞ୍ଚା ଟଙ୍କାର ଜିନିଷ ନେବେ।
ସୁଭଦ୍ରା ଯୋଜନା ମିଳିଲା ଆଉ ଗରିବ କଣ ଲୋକ
ହଁ
ପିଏମ କିଷାନ ଯୋଜନା ମିଳିଲେ ପାଞ୍ଚ ହଜାର ନ ଚାଉଳ ପାଞ୍ଚ ହଜାର ଦଶ ଦେଲେ
ହଁ ଆଜ କାଲି ତ ସରକାର ସବୁ ତ ସବୁ ସୁବିଧା କରିଦେଲା
ଆଉ ଗରିବ କେହି ନାହାନ୍ତି ଦୁନିଆରେ।
ଗରିବ କରିକି ଖାଲି ଆକ୍ଟିଂ କରୁଛନ୍ତି ନା ଗରିବ।
ହୁଁ ହୁଁ ଆଜିିକାଲି ଆଉ ଆଗ କାଳରେ ଲୋକଙ୍କ ପାଖରେ ସାଇକେଲ ଟେ ବି ନଥିଲା।
ହୁଁ ଏବେ ବୁଲେଟ ଲୋକ ଚାଲିଇଲେଣି। ଫୋର୍ୱେଲେର ଚାଲିଲଣି ଲୋକ।
ହୁଁ।
ଲୋକ ଆଗରେ ଅଛନ୍ତି ନା ଆଉ।
ଆଉ ଯେତେ ଯାହା ହେଲେ ଦୋକାନ ଟା ଦେଲେ ଲୋକମାନୋନ ଦଶ ଟଙ୍କାରେ ସଉଦା ନେଲେ ବି ପାଞ୍ଚ ଟଙ୍କାରେ ଜିନିଷ ନେବେ ଆଉ ପାଞ୍ଚ ଟଙ୍କା ତାଙ୍କର ବା କିଇଟା ରହିବା କମ୍ପଲସରି।
ଓହୋ।
ବିି ଚାଲି
ଭଲ ମୋ ଦୋକାନ ଗୋଟେ ଭଲ ବିଜନେସ୍।
ହୁଁ ଦେଖାଯାଉ କଣ ହଉଛି ଏଇ ଚାରି ପାଞ୍ଚ ଦିନ ଖୋଲା ହେଇଛି। ତଥାପି ତ ହଉଛି ଲାଭ।
ଅଲଗା କାମ ଯଦି ଆଉ ଏସଟ୍ରା କାମ। ଏମିତି ବାଇରେ ଫସଲ କରିବା ନହେଲେ ପୋଖରୀରେ ମାଛ ଛାଡଆ।
ବାଇରେ ତ ଫସଲ କାମ ଚାଲିଛି ଆଉ ପନିପରିବା ବି ହଉଛି।
କଣ ଲଗା ହେଇଛି ବାଇରେ ତମର।
ଏ ବାଇଗଣ, ଟମାଟୋ, ଲଙ୍କା, ଭେଣ୍ଡି।
ଆଉ ସବ ସବୁ ବିଜନେସ୍ କରିଛି ଆଉ।
ହଁ। ସବୁଆଡୁ ବିଜନେସ ନକଲେ ଗୋଟେ ବିଜନେସ କରି ରହିଲେ ଯାହାହଲେ କ୍ଷତି ହବ।
ହୁଁ।
ସବୁଆଡୁ ବିଜନେସ ଟା କଲେ ଯୋଉମାନେେ ତ ଗୋଟେଇଆଡୁ ଲାଭ ହବ।
ଆଉ ଦୋକାନରେ ତ ବାଇଗଣ ଫାଇଗଣ ଦେଇ ଦଉଥିବ।
ହଁ ଦୋକାନକୁ ବାଇଗଣ, ଲଙ୍କା ହଁ।
ହଁ। ଏକୁଟିଆ ଟିକେ କଷ୍ଟ ପଡୁଥିବ ଏପଟେ ସେପଟେ ଯିବା ପାଇଁ ଆଉ।
ହଁ
ହୁଁ
ନାଇଁ ଭାବୁଛି ଦି ତିନିଟା ପିଲା ବାରିରେ ଆଣିକି ଲଗେଇଦବା ପାଇଁ। ବାରି ଦେଖିବେ ଦି ଦି ତିନି ଜଣ ପିଲା ବାରି ଦେଖିବେ ମୁଁ ମୋର ଦୋକାନ ସମ୍ଭାଳିବି ଆଉ।
ହଁ ଠିକ୍।
ଆଉ ସବୁଆଡୁ ଦେଖିଲେ ଜଣେ ମଣିଷ ପାରିବନି।
ହଁ ସବୁ ଏକା କୋଉଠି ପାରିବ କି ଗୋଟେ। ମୁଁ ଏଇଠି ଅଛି ବସିଛି ମାର୍କେଟରେ।
ଓହୋ ତମେ ଗୋଟେ ଦୋକାନ ଖୋଲୁ ନା
ହେଲା ଟିକେ ଜଳଖିଆ ପତ୍ର ଖାଇକି ଯିବା ଆଉ ମାର୍କେଟୁ ଆଉ
ଓହୋ ମୁଁ କହିଲି ତମେ ଗୋଟେ ଦୋକାନ ଫୋକାନ କଣ ଖୋଲୁନ ଦେଖିକି।
ଦୋକାନ ଦେଖିବା ଆଉ ପଇସା ଟିକେ ବଜେଟ ଦରକାର ଦୋକାନ ଖୋଲିବା ପାଇଁ ଆଉ।
ହୁଁ
ସବୁଠି କାରଣରେ ବଜେଟ ପଇସା ନହେଲେ କିଛି ହବନି ଆଜିକାଲି ଦୁନିଆରେ।
ହୁଁ ନାଇଁ ନହେଲେ ଆଉ କଣ ବିଜନେସ କର ଖାଲି କଣ ଗୋଟେ କାମ କଲେ ହବ କି।
ପୋଖରୀ ରୁ ମାଛ ଛାଡ।
ହଁ ମାଛ ଛାଡିବା ଆଉ ଦେଖିବା ଆଉ
ହଁ।
ଆଉ ତମେ ଯୋଉ ପୋଖୀରେ ମାଛ ଛାଡିଥିଲ କ ହେଲା?
ଆଁ।
ତମେ ଯୋଉ ପୋଖରୀରେ ମାଛ ଛାଡିଥିଲ କ ହେଲା?
ମାଛ ହଁ ଚାଲିଛି।
କ ଲାଭ ହେଲା ନାଉ କ୍ଷତି ହେଲା?
ସେଇଭଳିଆ ଆଉ
ହୁଁ ହୁଁ ନାଇଁ ଲାଭ ହେଲା ତ?
ହଁ।
ଓହୋ କେତେ କଣ ଉଠିଲା ପଇସା?
ଆଁ।
ପଇସା କେତେ କଣ ଉଠିଲା?
ପଇସା କଣ ସେମିତି ଚାଲିଛି ପଇସା ଆ ଲକ୍ଷେ ଟଙ୍କାରେ ମାଛ ଛାଡା ହେଇଥିଲା ସେମିତି ବିକିଲୁ ଆଉ।
ଅହଁ ଏବେ ପୁଣି ମାଛ ଛାଡିଛ ନା ଆଉ ଛାଡିିନ?
ମାଛ ଛଡା ହବ ପୁଣି ଆଉଥରେ ଏଇନା। ଏବେ ଛଡା ହବ?
ଚିଙ୍ଗୁଡି ବି ଛାଡୁଛ ହେଥିରେ?
ହଁ ଚିଙ୍ଗୁଡ଼ି ଛଡ଼ା ହେବ ସବୁ ପ୍ର୍ରକାର ମାଛ ଛଡ଼ା ହେବ।
ହଁ ହଁ।
ସବୁ ପ୍ରକାର ମାଛ ଛଡା ହବ ଏଥର ଚାରି ପାଞ୍ଚ ପ୍ରକାର ମାଛ।
ମାଛ ବିଜିନେସ ଟା କଲେ ବି ଭଲ ଯେଁ
ହୁଁ।
ହଁ।
ଚାରି ପାଞ୍ଚ ପ୍ରକାରର ମାଛ ଛଡା ହବ ଏଥର ଆଉ।
ହୁଁ ହୁଁ।
ମାଛ ଟିକେ କଷ୍ଟ କରିବାକୁ ପଡିବ ତା ସହିତ ମିଶିକି ଆଉ।
ତମେ ଏକା ଦେଖ ପୋଖରୀ ନା ଆଉ କିଏ ଦେଖେନ୍ତି?
ଏକୁଟିଆ ଛାଡ଼ି ହବ?
ହଁ। ଏକୁଟିଆ ଦେଖିଲେ ନିଜକୁ ଟିକେ ପରିଶ୍ରମ ପଡିବ ଆଉ।
ହଁ।
ହୁଁ ମୋର ଏଇ ଦୋକାନ ଟା ବେଶୀ ପରିଶ୍ରମ ପଡିଯାଉଛି ନା ଆଉ।
ହଁ।
ତିନି ଟାଇମ ଦେଖିଲା ବେଳକୁ ପୁଣି ଦୋକାନ ସଉଦା ଆଣିବାକୁ ପଡୁଛି।
ଦୋକାନ ସଉଦା ଟିକେ ଟେନସନ୍ ଆଉ।
ହଁ। ଦୋକାନକୁ ଦୋକାନ ଦେଖିବା ପୁଣି ଦୋକାନ ସଉଦ ଆଣିବା ପୁଣି ଏପଟେ ବାରି ଘର ଦେଖିବା। ସବୁ ଆଡୁ ଟେନସନ ହେଇଯାଉଛି।
ଲୋକ ଆଉ ଦିଟା ଖଣ୍ଡେ ରଖିଦିଅ।
ହଁ ଲୋକ ଦିଟା ନ ରଖିଲେ ହବନି।
ହଁ। ଲୋକ ଦିଟା ରଖିଲେ ଯାଇକି ହବ।
ହୁଁ। ନା ସେମାନେ ବାରି ଦେଖିଲେ ମୁଁ ଦୋକାନ ଦେଖିବି ଆଉ। ଆଉ ଏତେ ପରିଶ୍ରମ ଟା ଜଣା ପଡିବନି।
ସବୁଆଡେ ମୁଁ ଦିମାଗ ଲଗେଇଲେ ସବୁ ହବ।
ହଁ। ବାଇଗଣ ବି ଏଥର ଭଲ ହଉଛି।
ହୁଁ ପୋଟଳ ଲଗେଇଲଣିି ପୋଟଳ ରେଟ୍ ଏଇନା ଭଲ ଅଛି।
ପୋଟଳ ଲାଗିଛି ତ।
ହଁ ଆଉ ଗେଣ୍ଡୁ ଫୁଲ
ଗେଣ୍ଡୁ ଫୁଲ ଆମର ଏପଟେ ଏତେ କେହି ନଉନାହାନ୍ତି।
ହଁ ହଁ
ହଁ
ଗେଣ୍ଡୁ ଫୁଲ ଦୋକାନରେ ଦେଲେ ନେବେ ନେବେନି।
ହ ନ ଲାଗିଛି ବାଇଗଣ, ପୋଟଳ, ଭେଣ୍ଡି, ଲଙ୍କା ସବୁ ପ୍ରକାର ଲାଗିଛି ବାଇଗଣ ଟିକେ ଅଧିକ ସେଲ ହଉଛି ଆଉ।
ହଁ ଭଲ ହଉ ତାହେଲେ ପରେ କେତେବେଳେ କଲ୍ କରିବି ଆଉ?
ହଉ ହଉ।
ହଉ ରଖୁଛି ତାହେଲେ?
ହଁ ହଁ
ହଁ